ହାଲୋ।
ହାଲୋ।
ହଁ ହ୍ୟାଲୋ।
ହଁ ହଁ କୁହନ୍ତୁ କଣ କରୁଛନ୍ତି? ହଁ ହଁ ଶୁଭୁଚି ବହୁତ୍ ସ୍ଲୋ ଶୁଭୁଚି।
ହଁ କଣ କେଜାଣି ଏମ୍ ତି ଅସୁବିଧା ହଉଚି।
ସେ ନେଟ୍ ୱାର୍କ ନେଟ୍ ୱାର୍କ ପାଇଁ ହଉଛି ସେମ୍ ତି। ଆପଣଙ୍କୁ ସୁବୁଚି।
ମୁଁ କ‌ହିଲି ସନ୍ଧ୍ୟାବେେଳେ କଣ କରୁଚନ୍ତି?
ଏଇ ବସିଛି ଆଉ ଆପଣ କଣ କରୁଚନ୍ତି?
ଆଜ୍ଞା ମୋର ତ ଏଇନା ଘରେ ଏ ସବୁ ଚାର୍ ଟା ବେଳେ ଉଠିକି ସବୁ ଘର କାମ ସାରିକି ଟିକେ ସନ୍ଧ୍ୟା ବେଳେ ସନ୍ଧ୍ୟା ଦେଲି ଠାକୁରଙ୍କ ପାଖରେ ଆଉ ପ୍ରା ର୍ଥନା କଲି ପିଲାମାନେ ଟିକେ ସବୁ ପ୍ରାର୍ଥନା କରନ୍ତି ନା ସନ୍ଧ୍ୟାବେଳେ ଆମର ଏଇ ଗିନି ବଜେଇକି ସବୁ। ଟିକେ ସନ୍ଧ୍ୟା ଦେଇକି ଏଇନା ସାଙ୍ଗେ ସାଙ୍ଗେ ଆସିଲି ଏଇ ଗରମ ଚାହା ଟିକେ ପିଇଲି ଆଉ।
ହଁ ହଁ।
ଆଉ ତମର?
ହଁ ଆମର ବି ସବୁ ସାରିକି ଏଇ ଚାହା ପିଉଚି ବସିକି ଆଉ।
ଆଉ ସନ୍ଧ୍ୟାବେଳେ ଜଳଖିଆ କିଛି ଖାଆନ୍ତିନି।
ସନ୍ଧ୍ୟା ବେଳେ ହଁ ଟିକେ। ଏଇ ବିସ୍କିଟ୍ ତ ମୁଁ ମୋର ଚାଏ ବିସ୍କିଟ୍ ପ୍ରାୟ ମୁଁ ଖାଏ। ମୁଁ ବେଶୀ ତେଲ ଫେଲ ଜିନିଷ ତ ଖାଏନି କିନ୍ତୁ ଆଜି ପୁଅ ନେଇ ଆସିଥିଲା ଆଳୁ ଚପ୍ ଆଉ ଆଳୁ କଷା। ତ ଟିକେ ଖାଇଦେଲି ତାକୁ ଆଉ।
ବଢିଆ ଥଣ୍ଡା ଥଣ୍ଡା ପାଗରେ ଆଳୁ ଚପ୍। ଆମର ସନ୍ଧ୍ୟାବେେଳେ ଏଇ ପିଲା ମାନଙ୍କର ଭାରି ପସନ୍ଦ ଚାଟ ତ ଏଇ ମଟର ପଟର ବତୁରଇକି ସେଆ ଗୁ ଟେ କରିକି ଖାଇଲୁ ଆଉ ଘରେ ଟିକେ ଚାଟ ବନେଇକି ଖାଇଲେ ଭଲ ଲାଗେ।
ହଁ।
ହଁ।
ଆପଣ କୋଉଁଠି ରହନ୍ତି?
ଆମ ଘର ପରାଏ ଜଟଣୀ କହୁଥିଲି ଶାଶୁଘର ଜଟଣୀ।
ହଁ ହଁ ବୁଝିଲି ବୁଝଲିି ହଁ ହଁ।
ଆପଣ ଘରେ ଚଟ ଚାଟ କରିକି ଖାଆନ୍ତି?
ହଁ ବେଳେ ବେଳେ କରେ ଆଉ ଆମ ଘରେ ବେଶୀ କେଛି ଲୋକ ନାହାନ୍ତି ମାନେ ମୁଁ ଖାଲି ଦିଟା ପୁଅକୁ ନେଇକି ରହେ ତ ସେମିତି କିଛି ଦରକାର ପଡ଼େନି କରିବା ପାଇଁ କିଣିକି ଆଣି ଖାଇଦେଉ ଆଉ। ବେଶୀ ଲୋକ ଥିଲେ କି ଝିଅ ପିଲା ଥିଲେ
ହଁ। ଆଜ୍ଞା। ଆମ ଘରେ କଣ କି ଛୋଟ ପିଲା ତିନିଟା ଅଛନ୍ତି ନା ତ ତାଙ୍କ ପାଇଁ ସେ ସବୁଦିନ ତମକୁ ବିଭିନ୍ନ ଟାଇପ ମାନେ ବିଭିନ୍ନ ପ୍ରକାରର ଜିନିଷ କରିବାକୁ ପଡ଼େ।
ହଁ ହଁ ହଁ ହଁ।
ହଁ ଆଉ ସକାଳୁ ରାତି ଯାଏ ଯେମତି ଆମ ଘରେ ଲାଗେ ରୋଷେଇ ସରୁନି। ତାପରେ ମୋ ସ୍ୱାମୀ ବି ସିଏ ସେମିତି କହିବେନି ଯେ ଗୋଟେ ପ୍ରକାରର କଲେ ଖାଇଦେବେ ବୋଲି।
ହୁଁ ହୁଁ ହୁଁ।
ହୁଁ।
ହଁ ହଁ ହଁ
ଆଉ ସିଏ ସେମିତି ସିଏ ଗୋଟେ ଯାଉଛନ୍ତି ନା ଯୋଉ ଚାକିରୀ କରିବାକୁ ଯାଉଛନ୍ତି ଦୁଇ ପରେ ବାରଟା ଗୋଟେ ବେଳକୁ ଯାଉଛନ୍ତି। ତାଙ୍କ ପାଇଁ ସବୁଦିନ ସକାଳୁ ଯେଉଁ ଦୁଇ ପରେ ପାଞ୍ଚ ଛଅ ପ୍ରକାରର ଜିନିଷ ହେବ। ହଁ ଭା। ତ ଡାଲି ତା ଦେହରେ ପୁଣି ଯେତେବେଳେ କଣ ତରକାରୀ କରିଥିବ ପୁଣି ଭଜାଭଜି କରିଥିବ। ଆ ଯଦି। ଯଦି ବଡ଼ିଚୂୁରା ଟିକେ ଥିବ ପୁଣି ଟିକେନାକୁ ଯେ ଆମ୍ବୁଲ ହେଉ କି ଖଟା ହେଉ ତାକୁ ଦିଅ। ପୁଣି ରୁଟି ତା ଦେହରେ ଯୋଡେ ଭାତ ତଦେହରେ ପୁଣି ତୀ ଟ ରୁଟି କରିକି ଦବ ଖାଇବେ ପୁଣି ତା ଟିଫିିନ ନେଇକି ଯିବେ ସନ୍ଧ୍ୟା ବଳ ପାଇଁ।
ଓହୋ ସନ୍ଧ୍ୟାବେଳ ପାଇଁ କଣ ଦିଅନ୍ତି?
ଏ ସନ୍ଧ୍ୟା ବଳେ ପାଇଁ ଗୋଟେ ଗଟେ ଥର କୁହନ୍ତି ସୁଜି ପାଇଁ ସୁଜି ରେ ଦେଇଦିଅ ହାଲୁଆ କରିକି ନହେଲେ। ଗୋଟେଟେ ଚିନି ପରଟା ନହେଲେଛ ଆମର ପିଠା ଚକୁଳି ପିଠା ଏ ପୁର ଦେଇକି ଏମିତି ସବୁ ଦେବ ପୁଣି ରାତିରେ ଆସିଲା ବେଳକୁ ତାଙ୍କର ପୁଣି ଥୁଆ ହେଇଥିବ ମାନେ ଜାଣିକି ତ ଯାହା କରିଥିବ ରୁଟି ତରକାରୀ ତା ସାଙ୍ଗରେ କ୍ଷୀରି ରଖିଥିବ ମିଠା ଜିନିଷ
ହଁ ହଁ ହଁ।
ଏମତି ଦିନ ଯାକ ଯେମିତି ଲାଗେ କାମ ସରୁନି ହୁଁ।
ଆପଣ ଗଲେଣି ଶାଶୁ ଘରକୁ ଗଲେଣି?
ହଁ ନାଇଁ ଶାଶୁ ଘର ତ ଆସିନି ଆମେ ଏଇଠି ରହୁଛୁ ଉ ଯୋଉ ଭୁବନେଶ୍ଵରରେ ରହୁଛୁ
ହଁ ହଁ ମଝିରେ ମଝିରେ ଯାଆନ୍ତି ହଁ ହଁ। ନା ବାପା ଘରକୁ ଯାଇଥିଲେ ନା କଣ ନା ଯାଇକି ପଳେଇ ଆସିଛନ୍ତି?
ନା ବାପ ଘର ଯାଇନୁ ଯେ ଯିବୁ ବାପ ଘର ପୁରୀ ତ ଜଗନ୍ନାଥଙ୍କର ଯେତେବେଳେ ର ରଥଯାତ୍ରା ହେବ ଏବେ ଯିବ ଆ ଆପଣ ଜଗନ୍ନାଥ ମନ୍ଦିର ତ ଯାଇପାରିବେନି ଦେଖିଥିବେ ଜଗନ୍ନାଥ ସାଙ୍ଗରେ ସବୁ ନା
ହ ମୁଁ ମୋ କଥା କହୁଛନ୍ତି
ହଁ ହଁ ହଁ।
ହଁ ଆମେ ତ ମନ୍ଦିର ଭିତରକୁ ଯାଉନି ଆମେ ବାହାରୁ ଦେଖୁ ତାପରେ ଆଉ ସେ ରଥଯାତ୍ରା ଟାଇମ୍ ରେ ଏତେ ଭିଡ଼ ଟାଇମେ ଆମେ ଯାଉନୁ
ଆପଣ ବି ତାହେଲେ ଜଗନ୍ନାଥଙ୍କୁ ପୁରା ଇଏ କରନ୍ତି ନା?
ଶୁଣନ୍ତୁ ଆପଣଙ୍କ ଠାକୁର ଯାହା ଆମ ଠାକୁର ଠାକୁର ବି ସେୟା ଖାଲି ନା ଗୋଟେ ଅଲଗା ଧର୍ମ ଅଲଗା ବୋଲିକି ଆଉ ବାକି ଆଉ କଣ ଆମେ କହିବୁ କି ଓଲ୍ଟାରେ ତ ଓଲଟା ତ ନାହିଁ ନା କିଛି
ନାଇଁ ନାଇଁ
ସେଇଆା ଆପଣ ଯେମିତି ଭକ୍ତିରେ ହଁ।
କଣ ସବୁ ଜାଣିଛନ୍ତି ଜଗନ୍ନାଥଙ୍କ ବିଷୟରେ?
ଜାଣିଛି କିଛି କିଛି ଏମିତି କାହାଠୁ କାହାଠୁ ଶୁଣିଥିବି କିଛି କିଛି ଆଉ
ଠାକୁରଙ୍କ ବିଷୟରେ ଆଉ
ହୁଁ।
ବାକି ମୁଁ ରହିଲିଣି ଭୁବନେଶ୍ୱରରେ ଆସିକି ସତର ଅଠର କି ଉଣେଇଶ ବର୍ଷ ହେଲାଣି ନା ମୁଁ ପୁରା ଆ ପୁରା ଓଡ଼ିଆ ସୋସାଇଟିରେ ହିଁ ରହିଛି।
ହଁ। ପୁରୀ ରଥଯାତ୍ରାଟା ଟାଇମ କି ସବୁଠୁ ମାନେ ବଡ଼ ପ୍ରସିଦ୍ଧ ଯାତ୍ରାଟା ମାନେ ପୁରା ତାହେଲେ ବିଶ୍ୱରେ ଆମର ପ୍ରସିଦ୍ଧ।
ହ ବିଶ୍ୱ ପ୍ରସିଦ୍ଧ। ଓହୋ।
ହଁ ବିଶ୍ଵ ପ୍ରସିଦ୍ଧ। ଆଉ ତାପରେ ଯାହା ବେଶୀ ଭଲ ଲାଗେ କଣ ସେଠି ଯୋଉ ଆମ ରଥଯାତ୍ରାରେ ଯୋଉ ରାଜା ଆସନ୍ତି ଛିଆର କରିବା ପାଇଁକାା ହୁଁ ହୁଁ ସେଇ ଛେରା ପହରା ଟା ଭାରି ବଢ଼ିଆ ଲାଗେ କାରଣ ଗୋଟେ ରାଜା ହେଇକି କେମିତି ଦାସା ଭଳିଆ ଗୋଟେ ସେବା କରନ୍ତି
ହୁଁ।
ମାନେ ଆମ ଧର୍ମ କଥା କହୁଛି ସେଇଟା ମାନେ ଭଲ ଲାଗେ ଆଉ ଏବେ ସେଇ ପ୍ର କଥାଟା ଆମର ଟୋଟାଲି ସବୁଆଡ଼େ ଦେଶରେ ସେମିତି ନରେନ୍ଦ୍ର ମୋଦି କରିଦେଇନାହାଁନ୍ତି ଯେଟା ବଡ କର୍ମଚାରୀ ହବ ସେ ତମେ ଓଳେଇବ
ହୁଁ ହୁଁ। ସଫା କରିବ, ସ୍ୱଚ୍ଛ ଭାରତ ସଫା କରିବ ଆଉ ହୁଁ।
ଏଇ ଯୋଉ ଆମ ମାନେ, ହିନ୍ଦୁ ଧର୍ମ ଅନୁସାରେ ଆମ ଏଇ ଜଗନ୍ନାଥଙ୍କ ଏଇଟା ଭାରି ଭଲ ଲାଗେ। ଆମେ ତ ପ୍ରାୟ ଟାଇମ୍ ମାନେ ଜଗନ୍ନାଥଙ୍କୁ ଦେଖିବାକୁ ପଲାଉ।
ହଁ ହଁ ଆପଣଙ୍କ ଘର ମାନେ। ଯେତେଥର ବି ଯାଉଥିବେ ପଳେଇ ଯାଉଥିବେ ଦର୍ଶ
ହଁ ହଁ ହଁ ବ ମାନେ ବଢିଆ ଲାଗେ। ଆଉ ତାପରେ ସେଠୀ ଯୋଉ ଅଛନ୍ତି ଆମର ଦଇତାହାର ସବୁ ଅଛନ୍ତି ନା। ଆଁ ଉଁ ଠାକୁରଙ୍କର ତ ବେଶୀ ସେ ସେଇ ଦଇତାପତି ମାନେ ବେଶୀ ସେବା
କରନ୍ତି। ହଁ ହଁ ଆପଣଙ୍କ କଣ ସେଇ ପାଖରେ ପୁରା ମନ୍ଦିର ପାଖେରେ ଘର। ଆଉ ଆପଣଙ୍କର ଅଛନ୍ତି କି ଯେ ମନ୍ଦିରରେ କିଛି ଅଛନ୍ତି, ସେବକ
ସେ ସେଇ ଯୋଗୁ ଆମକୁ ଟିକେ ଭଲ ଲାଗେ ଆଉ।
ହୁଁ ହୁଁ
ଆଉ ଆପଣଙ୍କର ରାତି ପାଇଁ ରୋଷେଇ କଣ ସବୁ?
ମ ରାତି ପାଇଁ ରୋଷେଇ ହେଇନି ହବ। ହବ ସେଇ ରୁଟି, ହଁ ଭଜା ଫଜା ହବ ରୁଟି ହବ ଆଉ ଏଇ ଭଜା, ଆଉ ଏ କିଛି ହବ ଆଉ।
ଓହୋ ଆମର ତ ରାତିରେ ସେନ୍ତି ଆଜି ତ ମଙ୍ଗଳ ବାରେ ବୋଲି ଖାଲି ପରଟା ଡାଲମା ଆଉ।
ହଁ ହଁ ହଁ ସାଧା ଆଉ।
ଆ
ଆଉ ପିଲାପିଲି
ଆଉ ଭୁବନେଶ୍ୱରରେ ଏବେ ହେଇନଥିଲା ରଜ ପାଇଁ ଭଲ ଭଲ ଜାଗାରେ ସବୁ ଯେଉଁ ଯୁ ପଡେ ବିଭିନ୍ନ ଉଁ ଜାଗା ରେ ସବୁ ଦୋଳି। ହଁ ମହୋତ୍ସବ ପଡେ ଯୋଉ ଭଲ୍ ଲାଗେ, ହେଇନଥିଲା ଆପଣ ତ ହଁ।
କିନ୍ତୁ ମୋ ବାପା ଘରେ
ହଁ ଯାଇନାହାନ୍ତି ନା।
ନା ନା ମୋ ବାପା ଘରେ ଅଛି ତ ମୁଁ ଯାଇନି।
ଅହ ଆମର କଣ କି ପିଲାମାନେ ଏଇ ରଜରେ ଏଇଠି ଏଇଠି ପାଖରେ ବ ରୁଣୀ ମା ଅଛନ୍ତି ତ,
ହୁଁ ହୁଁ ହୁଁ
ଙ୍କ ପାଖକୁ ଟିକେ ପଳଉଚୁ ପଳେଇଲେ ମାନେ ଭଲ ଲାଗେ। ଅଳ୍ପ ବାଟ ପଡେନା ଆମେ ଯେଉଠି ଅଛୁ ଆମେ ଭୁବନେଶ୍ୱରରେ ଯଉ ସମ୍ ହସ୍ପିଟାଲ ପାଖପାଖି ଅଛୁ।
ଓହୋ ଆଚ୍ଛା ଆଚ୍ଛା ହୁଁ ହୁଁ
ସେଇଠୁ ଡାକ୍ତରଖାନାଠୁ ଆମୁକୁ ଟିକେ ସହମ୍ ଭଲ ପଡେ, ପଳାନ୍ତି ପିଲାମାନେ ସେଇ ଟାଇମ୍ ରେ ଟିକେ
ହଁ ହଁ ହଁ
ନାଇଁ ସେଠି ଯୋଉ ମାଆଙ୍କର ବଢିଆ ଆପଣ ଯାଇଛନ୍ତି ନା ନାଇଁ ଖୋର୍ଦ୍ଧାରେ ସେଇଟା ପ୍ରସିଦ୍ଧ ପୁରା। ଜଟଣୀ ଖୋର୍ଦ୍ଧାରେ ହଁ। ଏ ବରୁଣୀ କଣ କି ଉପରକୁ ପୁରା ଚଢିକି ଯିବ୍ ଅ ହଁ ହଁ ପାହାଡରେ ଚଢିକି ଯିବ। ଯାଇଁକି ସେଠି ମାଆଙ୍କୁ ଉପରେ ଦର୍ଶନ କରିବ, ପାହାଡରୁ ପୁଣି ଝରଣା ଆସୁଥିବ। ଆଉ ଆଗରୁ ସେତେବେଳେ ଆମ ମାନେ ଯୋଉ ଅ ଆସୁ ପିଲା ବେଳେ ବାବାହାରଙ୍କ ସାଙ୍ଗରେ ଆସ୍ ଛୁ ସେତବଳ ଟାଇମିରେ ସେଟା ପୁରା ଇଏ ଭଳିଆ ଥିଲା ମାନେ ଜଙ୍ଗଲ୍ ଜଙ୍ଗଲ୍ ଥି ଥିଲା ଲୋକ ଭୟ କରୁଥିଲେ ଭାରି। ଏବେ କିନ୍ତୁ ମାଆଙ୍କର ମାନେ ପୁରା ପୀଠ ପୁରା ବଢ଼ିଆ ହେଇଗଲାଣି ଲୋ
ଦେଇଥିବେ ଭଲ୍ସେ କରିଦେଇଥିବେ ଆଉ।
ହଁ ହଁ ଭୋଜି ଭାତ କରୁଛନ୍ତି ବହୁତ୍ ସେଠି।
ହଁ ହ।
ହଁ।
ହଁ ଏଇ ଶୀତ ଦିହରେ ଏଅ ଯାଆନ୍ତି ବୁଲାବୁଲି କରିବା ପାଇଁ ବି ବୋହୁତ୍ ଲୋକ ସିଆଡ଼େ।
ହଁ ହଁ ଶୀତ ଦିନରେ ବେଶୀ ଧ୍ୟନ୍ ହଁ ସେଇ। ବରୁଣେଇଙ୍କ ନାଁରେ ତ ଯୋଉ ହୋଟେଲ୍ ସେଇଠି ତିଆରି ହେଇଯାଇଚି ସିଏ ବି ବୋହୁତ୍ ପ୍ରସିଦ୍ଧ ହେଇଗଲାଣି ଆଉ।
ହୁଁ ହୁଁ ହଁ।
ହଁ ହେ ଲୋକ ବି ସେ ଆଇଁଷ ଭୋଜି କରିବା ପାଇଁ ଯାଆନ୍ତି।
ହଁ ହଁ।
ହଁ ମାଆଁଙ୍କର ମହିଁମା ବୋହୁଥୁ।
ହୁଁ ହୁଁ।
ଆଁ ହଁ ଆପଣ ତ ସେଇପଟେ ମାନେ ଏଇ। ଖରାଦିନେ ଟିକେ ପାହାଡ଼ ପର୍ବତ୍ ଯିଆକୁ ଭଲ ଲାଗେ।
ହଁ ହଁ।
ଆଉ ଘରେ ପିଲାମାନେ ସବୁ ଖାଇସାଇଲେଣି ନା ଆପଣ ଏକୁଟିଆ ଖାଇଚନ୍ତି?
ହଁ ନାଁ ସମସ୍ତେ ଖାଇ ସାରିଲେଣି।
ସମସ୍ତେ ଖାଇସାରି
ହଁ ଆପଣଙ୍କର କଣ କରିଥିଲେ ଦିପହର୍ରେ ଦି ପର ଖାଇବାରେ?
ଦି ପରେ ଆଜି ପୁରା ଆମର ହେଇଥିଲା ଭାତ ଡାଲି ପୋଇ ଆଳୁ ତରକାରୀ ହେଇଥେଲା ଆଉ ସଜନା ଶାଗ ଟିକେ ଭଜା ହେଇଥିଲା। କାଙ୍କଣା ଆଳୁ ଭଜ୍ହା।
ହଁ କୋଉଥିଲେ ବୋଧେ ହଁ କୋଉଥିଲେ ବୋଧେ ଅଁ।
ହଁ। ଆ ଆପଣଙ୍କର ଦିପରେ ସବୁ ଖାଦ୍ୟ ସବୁ କଣ ହେଇତେଲା?
ସେୟା ସେଇ ଭାତ ଡ଼ାଲି ଛୁଇଁ। ଆଳୁ ବେସର କଲରା ଭଜା ବଢ଼ିଚୁରା ଏସବୁ ହେଇଥିଲା ଆଉ।
ହଁ ହ।
ହୁଁ।
ଯା ଓଉ ଏ ମି ମିଶି ମାସି ତିନି ଜଣ ଅଛନ୍ତି ଯାଆ ଟିକେ ଭଲ ମନ୍ଦ କରିକି ଖାଇଦୋଉ। ଥି ଆଉ ନାଁ।
ହଁ ହଁ ହଁ। ହଁ ମି ସେଇୟା ଆଉ। ହଁ ହଁ ଠିକ୍ ଅଛି ହୋଉ ହଁ ହଁ।